ହାଲୋ ହଁ ହାଲୋ ହଁ ଶୁଣା ଶୁଣାଯାଉଚି ତ?
ଉଁ ହୁଁ।
ଅ ହଁ। ଆଉ କଣ କରୁଚ?
ରାତିହେଇ ଗଲାଣି ପୁରା
ହଁ ହଁ।
ମୋରି ଧୂପ ଦେଇନଥିଲି ଆଜି ମୁଁ କହିଲି ଟିକେ ଦେଇଦବା ଧୂପ ହଁ ମୋ ଝିଅ କୁ କହିଲି ସେ ତମକୁ ଧୂପ କାଠି ଦେଇ ଦେଇଚି। ଯା ଓ ତାକୁ କହିଲେ କାମ କରିଦବ।
ଦିଏ କମ୍। ଧୂପକାଠି ଦେଇଦବ ନ ହେଲେ ଧୂପକାଠି ଲଗେଇଦବ। ଆ ହୋ।
କହିବ ଧୂପ ଦେଇଦେ ସେ ଧୂପକାଠି ଲଗେଇ ଦେଇଦବ ଗୋଟେ। ତ ଯା କହିବ କରିଦବ ଠାକୁର ପୂଜା କରିଦବ ନ କଲେ ସିଏ କରିବ। ଆଉ ଆଜି ତ ଏମିତିଆ ପାଗ ଦେଇଚି ଆଜି ଖାଇବା ପାଇଁ ଟିକେ ପକୁଡି ଫକୁଡି ଖାଇ ଛାଉଛି ହଉ ମୁଁ ତ ଆଜି ତ ଶୁକ୍ରବାର ନହେଲେ ମୁଁ ସିଅର୍ କରି କଣ ଟିକେ ଖାଇଥାନ୍ତି ଭାବୁଥିଲି ଇପି ଫିପି ତ ଖାଇହବନି ପିଆଜ ପଡିଥିବ।
ଓହୋ।
ସେ ତ ମସଲାରେ ବା ପିଆଜ ପଡିଚି।
ହଁ ହଁ ମସଲାରେ ପିଆଜ ପଡିଚି।
ମୋ ଝିଅ କହିଲା କି ତୁ ଗୋଟେ ଖାଲି ସାଧାରେ କରିଦଉନି। ସେ କଣ ଲାଗିବ କହୁନୁ ମତେ କହୁଥିଲା ଚାଓମିନ ଟିକେ କରିଦେ। ଓ ଖା ଖାଲି ଆଳୁ ଆଉ ଇଏ ପକେଇ କରିବ ବିନା ପିଆଜରେ ସେ କଣ ଲାଗିବ? ସେତି ପା ଇ ଛା ହଉନି ନାଇଁ କିନ୍ତୁ ଆଜି ଭଲ ପାଗଟା ଦେଇଚି ମାନେ ଟିକେ ବର୍ଷା ଯୋଉ ହେଇଯାଇଚି ଏଇ ଟାଇମ୍ ରେ ଟିକେ ଚା ପକୁଡ଼ି ଖାଇବ ଟିକେ ଭଲ ଲାଗିବ।
ଅଁ ଆଳୁକୁ କାଟିକି ଛୋଟ ଛୋଟ ପିସ୍ କରିଦବ ପିସ୍ କରିଦେଇକି ବେସନ ଗୋଳେଇକି ପକୁଡ଼ି କରିଦଉନ।
ଇଏ ମୋ ଝିଅ କେମିତି ଖାଏ କହିଲ ଯଉ ରାଉଣ୍ଡ ରାଉଣ୍ଡରେ ପୁରା ପତଲା ପତଲା ଆଳୁ କାଟିଦବ ଗୋଲ୍ ଗୋଲ୍ କରୀକି ତାକୁ ମୁଁ କଣ କରେ ନା ବେସନ ପକେଇ ଦେଇକି ସବୁ ମସଲା ଟିକେ ପକେଇ ଦେଇକି ଖାଲି ଯୋଉ ଆଳୁ ପକୋଡା ଗୋଟେ କରନ୍ତିନି ଗୋଲ ଗୋଲ୍ ଆଳୁ ଚିପ୍ସ ଭଳିଆ ଆଉ ସେୟା କୁ କରିଦେ ନହଲେ ଆଉ ସେୟା କରି ଖାଇବି ଆଉ। ମତେ ତ ଇଛା ହେଇଥିବ ମାନେ
ସ ଟିକେ ପକେଇବନି ଆଉ ସବୁ ପକେଇବ ଆଉ।
ହଁ ତାକୁ ବା ଟିକେ ସସ୍ ଗୁଡାରେ ବି ପିଆଜ ରସୁଣ ରହୁଚି।
ହଉ ଆଉ ନ ଖାଇଲେ ଗୋଟେ ଦିନ ଖାଇବନି ଆଉ।
ହଁ ମାନେ ସବୁଦିନ ତ ଖରା ଗରମରେ ଇଛା ହୁଏନି ଆଜି ଟିକେ ପାଗ ଭଲ ଦେଇଚି। ଥଣ୍ଡା ଥଣ୍ଡା ଲାଗୁଚି। ଏବେଠୁ ଟିକେ ମାନେ ଆମେ ନା ବାହାରକୁ ଗୋଟେ ଯିବୁ ଯିବୁ ବୋଲି ଯୋଉ ଖରା ଯୋଗୁ କୁଆଡେ ଯାଇ ହେଲାନି ମାନେ ଦେଢ ମାସ ପଳେଇଲା। ଖାଲି ଯାହା ରଜରେ ଚାରି ଦିନ ବୁଲିଲୁ ଆଉ ପୁରା ଛୁଟି ହେଇକି ସ୍କୁଲ ଖୋଲିଗଲାଣି ପଛେ ମୋ ଝିଅ ଆମେ କୁଆଡେ ଗୋଟେ ବୁଲିବାକୁ ବି ଯାଇପାଇଲୁନି। ଏ ଖରା ଯୋଗୁ ପୁଣି ଯାଇକି ଦଶହରା ବେଳକୁ ଯାଇକି ଯିବୁ ଆଉ। ଦଶହରା ତ ଆଉ କୁଆଡେ ଯାଅ ମାମୁ ଘର ଆଡେ?
ଦଶହାରା ତ ମୁଁ ବୁଲିବାକୁ ଏ ବର୍ଷ ଯାଇପାରିବିନି କାରଣ ଏଗ୍ଜାମ ସେତିକି ବେଳେ ହି ଅଛି।
ହେଏ ଭଙ୍ଗବାନ ତମର ଏକ୍ଜାମ ବି ଅଛି ଏଇ ଟାଇମିରେ?
ଏଇ ଟାଇମି ରେ ହିଁ ଏଗଜାମ ଅଛି।
ଆ କଣ ଦଶହରା ଟାଇମି ଦଶହରା ବେଳକୁ ପିଲାଙ୍କର ତ ପ୍ରାୟ ଦଶହରାକୁୁ ଆ ଗୋଟେ ପରୀକ୍ଷା ସରିକି ଛୁଟି ଦିଆଯାଏ।
ଆମର ସେତିକିବେଳେ ହି ଏଗଜାମ୍।
ହଁ ନାଇଁ ଲୋକ ତ ସବୁ ଦଶହରା ତ ମେନ୍ ଆମର ଏଠି ଭୁବନେଶ୍ୱରରେ ଦଶହରା କୁ ବହୁତ ଭଲରେ ମାନେ ପାଳନ୍ତି ନା। ତେର ଦଶ ଦିନ ଛୁଟି ଦିଆଯାଏ ସ୍କୁଲ ମାନଙ୍କରେ ଆମେ ସବୁଆଡେ ଖାଲି ମେଢ ବୁଲିବାକୁ ଯାଉ।
ହୁଁ ହୁଁ।
ଆଉ ମେଢ ବୁଲିକି ଆଉ କୁଆଡେ ଜାଗା ମାନେ ଯୋଉ ଟାଇମ ରେ ଦେଖ ଛୁଟି ମିଳିବ ତମେ ଟିକେ ଆଉ କୁଆଡେ ଯିବାକୁ ଚାହିଁବ। ସେଇ ଟାଇମି ରେ ଦଶହରା ହେଇଯିବ ଯେ ଗାଡି ଘୋଡା ଏମିତି ରସ ମାନେ ଟ୍ରାଫିକ ପୁରା ଜାମ୍ ତମେ କୁଆଡେ ଯାଇ ବିି ପାରିବନି ଆମେ ଯଦି ର କି ସ ମାନେ ଯଦି ବାହାରିବୁ କେତଟାରେ କହିଲ ଚାରିଟା ପାଞ୍ଚଟାରେ ବାହାରିବୁ ଅଟୋ କହିବ କି ମୁଁ ନେବି ଏକାଥାରେ ଏମିତି ସବୁ ବୁଲାବୁଲି କରିବି ଆ ଆଗରୁ କହୁଥିଲା ହଜାର ଟଙ୍କା ଏବେ ବୋଧେ ଦି ହଜାର ଟଙ୍କା ନବ ପେଟ୍ରୋଲ ବଢିଗଲାଣି କି? ସବୁ ଗାଡି ଗୁଡା ଭଡା ବି ଭଡେଇ ଦେଇଛି।
ହୁଁ ହୋ।
ଅଟୋ ଅଟୋ ଫେୟାର ବି ବଢେଇ ଦେଇଛି ଜାଣିଛ ନା?
ହଁ ହଁ କ୍ୟାବ ବାଲା ବି ବୁକ୍ କରିବାକୁ ବହୁତ ଟଙ୍କା କରିଦେଇଛନ୍ତି ପୁରା।
ଓଲା ଓଲା କ୍ୟାବ୍ ବୁକ୍ କରିବ ଯେତିକି ଟଙ୍କା ଥିଲା ତାର ଆହୁରି ମାନେ ପଚାଶ ଷାଠି ଷାଠିଏ ଟଙ୍କା ନନେ ଶହେ ଟଙ୍କା ଏକ୍ସଟ୍ରା
ହଁ ପା ଓଲା କ୍ୟାବ ବୁକ୍ କଲାରୁ ବି ଏତେ ଟଙ୍କା ଅଧିକ ଟଙ୍କା ଦେଖୁଉଛି। ଆଉ ସେ ଯୋଉ ବାଇକ୍ ବାଲା ରାପିଡୋ। ରାପିଡୋକୁ ବି ବୁକ୍ କରିବା ପାଇଁ ସେଟା ବି ଅଧିକ ଦେଖଉଛି ଏବେ।
ହଁ ମୁଁ ସେଥିପାଇଁ କି ମୋ ଭଉଣୀ ଗଲା ତା ଘରକୁ ମୁଁ ବୁକ୍ କଲି। ସେ ନବା କଥା ତିନିଶହ ଟଙ୍କା। ସାଢେ ଆହୁରି ଏକ୍ସଟା କଲା ମୁଁ ପଚାଶ ଟଙ୍କା ନେବି ତାପରେ ପୁଣି କହୁଛି। ନାଇଁ ଏମିତି ବୁଲେଇକି ଆସିବି ମତେ ଟିକେ ଗୋଟେ କିଲୋମିଟର ପଛୁଆ ପଡିବ ମୁଁ ଚାରି ଚାରିଶହ ଟଙ୍କା ନେବି। ଆମର ତ ବାଧ୍ୟ ମୁଁ କହିଲି ହଉ ଚାରିଶହ ଟଙ୍କା ନବ ପଛେ ନେଇକି ପୁରା ଘରେ ଛାଡିବ। ଆଗରୁ ତିନିଶହ ଟଙ୍କାରେ ନଉଥିଲା। ଏବେ ଚାରିଶହ ଟଙ୍କା ସେମାନେ ମାନେ ପୁଣି କଣ କରୁଛନ୍ତି କହିଲ ଜାଣିଜାଣିକା କହୁଛନ୍ତି ଆମେ ଦୂର ବାଟରେ ଅଛୁ କ୍ୟାନସେଲ କରିଦିଅ। ସେ ମାନେ ଯିବି ଯିବି ବୋଲି କୁଆଡେ ଯାଇ ହେଲାନି ଛୁଟି ଟା ପଳେଇଲା। ଦେଖିଆ ଦଶହରା ବେଳକୁ ଭାବିଚି। ଆଉ ଦଶହରା ତ ଏପଟେ ନ ବୁଲିକି ଆଉ ତମେ କୁଆଡେ ଯିବ ବୁଲିବାକୁ। ପୁରୀ ଫୁରୀ ଟିକେ ଯିବା ଟିକେ ଇଚ୍ଛା ହଉଚି ଯେ କଣ କରିବା।
ହଁ ପା ମୋ ଏଜ୍ଜାମ୍ ଥିବ। ଦଶହରା ବେଳେ ମୋ ଏଜ୍ଜାମ୍ ଥିବ।
ନାଇଁ ଦଶହରା ଯୋଉ ତିନି ଦିନ ଥିବ ଯୋଉ ଅଷ୍ଟମୀ ନବମୀ ଦଶମୀ
ସେଇ ତ ତିନି ଦିନ ପରେ ପରୀକ୍ଷା। ତିନି ଦିନି ଛାଡିକି ପରେ ପରୀକ୍ଷା।
ମାନେ ଭସାଣି ପରେ।
ହଁ ଏକ୍ଜାମ ଚାଲିଥିବ ମଝିରେ।
ହେ ଭଗବାନ୍ ଗ୍ୟାପ ଥିବ କିନ୍ତୁ।
ହଁ ସେ ଗ୍ୟାପ ବଳେ
ଅ ହଉ ତୋର ଏଗ୍ଜାମ
ହଁ ରେ ତା ପରେ ପରୀକ୍ଷା ଥିବ। ଦଶହରା ପରେ ପରୀକ୍ଷା ଥିବ। ଆଉ କିଏ ଘରେ ଛାଡିବେ, ଦଶହରା ପରେ ପରୀକ୍ଷା ତୁ ବୁଲିବୁ ଭାରି ବୁଲୁଚୁ। କହିବେ ହଁ କହିବେ ଭାରି ବୁଲୁଚୁ। ଦେହ ଖରାପ ହେଇଯିବ ବୁଲୁନି।
ଅ କିନ୍ତୁ ଦଶହର ତ ସମସ୍ତେ ଯାଆନ୍ତି ବୁଲିବାକୁ ମେଢ ଆଉ।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
ରସୁଲଗଡ଼ ମେଢ କେବେ ଆସିଚ?
ନା। ଆମର ସେଇ କଟକ। ଆମର ତ ସବୁ ଫେମସ କଟକ ଜାଗାରେ ଆଉ। ଗଳି କନ୍ଧି
ନାଇଁ କଟକ ଯେ କିନ୍ତୁ କଟକରେ ନା ଯୋଉ ପାର୍କିଂ ସୁବିଧା ଟା ବେଶୀ ନାହିଁ। ମାନେ ତମେ ରାସ୍ତା ଉପରେ ଠାକୁର ଗଳି କନ୍ଧି ମାନେ ଛୋଟ ଭୁବନେଶ୍ୱରରେ କିନ୍ତୁ କଣ ମାନେ ତମେ ଯୋଉ ଏରିଆକୁ ଯିବ ଆମେ ସବୁ ଯାଉ ବୁଲାବୁଲି କରୁ, ମାନେ ରସୁଲଗଡ ସ ନଗର ଗୁଡା ସବୁ ପୁରା ବଡ ବଡ ପାର୍କିଂ। ଆରାମ ରେ ତମେ ଦେଖିବ ମେଢ଼ ତାପରେ ପୁରା ବଡ ପଡିଆରେ ହେଇଥିବ। ସେ ଦୋକାନ ବଜାର ପଡିନଥାଏ ଯଉ ମୀନା ବଜାର ହ
ହଁ ହଁ।
ଆମେ ତ ଯିବ ନା ଆଗ ମୀନା ବଜାରରେ କଣ କଣ ପଡିଚି, ହରେକ ମାଲ ପଡିଥାଏ ଶହେ ଟଙ୍କା। ଏବେ କରିଦେଇଚି ଶହେ ତିରିଶ ଯୋଉ ଶହେ କୋଡିଏ ଥିଲା। ଆଉ ଯୋଉଟା କୋଡିଏ ଟଙ୍କିଆ ତିରିଶ ଟଙ୍କିଆ ସବୁ ପଡିଥିବ ସେ ଛୋଟ ଛୋଟ ନେଇକି ଆସୁ। ଘର ସଜା ଫୁଲଦାନୀ ଆମେ ଆଗ ଯିବୁ ମାନେ ଦଶହରା ଆଗ ମେଳା ବୁଲିକି ଆଗ ଖାଇବୁ ଦୋଳିରେ ବସିବୁ ରା ମ ଦୋଳି ଆଉ ଗୋଟେ ଏଇଥର ଆମେ ଯାଇଥିଲୁ ରଜ ମହୋତ୍ସବରେ ଗୋଟେ ଟର୍ନାଡୋ ତୋଳି ଆସିଥିଲା ଟର୍ନାଡୋ ଦୋଳି ମତେ ଭଲ ଲାଗେ। ମାନେ ମୋ ଜୀବନରେ କେବେ ବସି ନଥିଲି। ସେ କଣ କରିବେ କହିଲ ଏମିତି ଟର୍ନାଡୋ ମାନେ ଏମତି ଯେମିତି ବର୍ଷା ପବନ ହେଲେ ଖଣ୍ଡିଆ ଭୂତ ଯେମିତି ଉଡ଼େଇ ନେଇଯାଏନି ଟର୍ନାଡୋ ଟା ସେ, ପୁରା ଏମିତି ପୁରା ଉ ଆଗ ଏମିତି ନବ ଅ ପଇଁଚାଳିଶ ଡିଗ୍ରୀ ଏମିତି ସିଧା ସିଧା ନବ ପୁଣି ନବେ ଡିଗ୍ରୀ ଉଠେଇଦବ। ଏମିତି କିରି ବୁଲେଇ ଛାଟି ଫିଟି ଯେମତି ବାତ୍ୟା ହେଲେ ଉଠେଇ ଦିଏନି ଟର୍ନାଡ ପୁରା ସେମିତି ଉଡେଇବ ସେ ଦୋଳି। ମାନେ ଏତେ ବଢିଆ ଲାଗିଲା ବହୁତ କମ ସମୟ ବୁଲେଇଲା କିନ୍ତୁ। ଆଉ ଟିକେ ବସିବାକୁ ଇଛା ହଉଥିଲା। ମାନେ ପାଞ୍ଚ ଛଅ ରାଉଣ୍ଡ ମାରିଲା। ବହୁତ ମନ ଖୁସି ହେଇଗଲା ପୁରା। ଅଶୀ ଟଙ୍କା ନେଲା ଟିକେଟ। ପଚାଶ ଟଙ୍କା ଆଗରୁ ଥିଲା ଏବେ ଅଶୀ ଟଙ୍କା କରିଦେଇଚି। କିନ୍ତୁ ବଢିଆ ଲାଗିଲା। ଆମେ ଯାଇଥିଲୁ ରଜମହୋ ସବୁ ରଜ ଦୋଳି ଖେଳିବାକୁ। ଆଉ ରଜ ଦୋଳି ଛାଡିକି ସେ ସବୁ ଦୋଳି ବସିକି ଆଇଲୁ। ପୁଣି ବ୍ରେକଡାନ୍ସ ବ୍ରେକଡାନ୍ସ ଗୋଟେ ଦୋଳି ଆଇଥିଲା। ମତେ ସେଥିରେ ଖାଲି ବାନ୍ତି ଲାଗେ। ସେଥିରେ ବସିବ ମାନେ ମତେ ଖାଲି ସେ ଯୋଉ ଆଗ ଚ କରିବ ସାଇଡ ଫିଇଡ୍ ବୁଲେଇବ ମତେ ଖାଲି ବାନ୍ତି ଉଠାଏ ମୁଁ ଖାଲି କହେ ଯେ ନାଇଁ ନାଇଁ ରଖିଦିଅ ରଖିଦିଅ ମତେ ସମସ୍ତେ କହିଲେ ଆଉ ଏଇ ଦୋଳିରେ ବସିବ ମୁଁ କହିଲି ନ ଲୋକ ମା ମୁଁ ମୁଣ୍ଡିଆ ମାରୁଚି ମତେ ଜମା ସେ ଦୋଳି କହ ନା
ହଁ ବ୍ରେକ ଡନ୍ସ ଟା ମତେ ଭଲ ଲାଗେ ରାମଦୋଳି ଭଲ ଲାଗେ
ମତେ ରାମଦୋଳି ଭଲ ଲାଗେ ବ୍ରେକ୍ ଡାନ୍ସ ମତେ ବହୁତ ମାନେ ବାନ୍ତି ଲାଗେ ତା ଭିତରେ ସେ ଯୋଉ ଗାଡି ଗୁଡା ଯଉ ଏପଟ ସେପଟ ଏମିତି ଯୋଉ ବୁଲାଏନି କି ମତେ ଲାଗେ ଯେମିତି ମୋ ପେଟରୁ ହାତ ବାହାରି ଆସେ ମତେ ଏତେ ମାନେ ବାନ୍ତି ଲାଗେ ସେ ଦୋଳିରେ ସବୁ ଦୋଳିରେ ସମସ୍ତେ ବସିଲେ ମତେ ଡାକିଲା ମୁଁ କହିଲେ ମତେ ସବୁ ଡାକିବ ବ୍ରେକ ଡାନ୍ସ ଜମ୍ହା ଡାକିବନି ମୁଁ ନିକୋ ପାର୍କ ଯାଇଥିଲି ତ ପ୍ରଥମେ ଟିକେଟ କାଟିକି ସେଇ ଦୋଳରେ ବସିଥିଲି ସେତ ଦି ରାଉଣ୍ଡ ବୁଲେଇଚି ମୁଁ କହିଲି ପ୍ଲିଜ ଟିକେ ରଖିଦିଅ ମତେ ଓଲ୍ହେଇ ଦିଅ ପୁଣି ବୁଲେଇବ ମତେ ଖାଲି ବହୁତ ଅବାଗିଆ ଲାଗେ ମାନେ ମତେ ବେଶୀ ଦୋଳି ଉପକୁ ଉଠିଗଲେ ମତେ ଖାଲି ମାନେ ମୁଣ୍ଡ ବୁଲାଏ ଏଥିର କିନ୍ତୁ ଟନା ଟନା ବଢିଆ ହେଲା ଆଉ ଗୋଟେ ଟୋରା ଟୋରା ପଡିଥିଲା ସେ ଆହୁରି ଏଣ୍ଟରେଷ୍ଟିଙ୍ଗ ଆମେ ମୋ ଭଉଣୀ ମୋର ଗଲୁ ଆମେ ଦି ଜଣ ଝିଅ ଡରୁନୁ ପୁଅ ଗୁଡା ଦିଟା ବସିଥିଲେ ସେ ଏମିତି ପକ ମାନେ ସେ ଦୋଳି ଆକଚ୍ୟଲି କଣ କି ଡେଞଜରିଅସ ଦୋଳି ଟିକେ ମାନେ ଏମିତି ଉଠେଇବ ଉପରକୁ ଏମିତି ବୁଲେଇକି ଛାଟିଦବ ତଳକୁ ମାନେ ତମେ ଏମିତି ମୁହଁ ମାଡିକି ଯେମିତି ତଳକୁ ଆସିବ ସେ ଦିଟା ପିଲା ବସିଥିଲେ ଆଉ ଜୋରେ ରଡି ଛାଡି ସିଏ କହଲେ ଓଲ୍ହା ଓଲ୍ହା ଆମକୁ ଓଲ୍ହେଇ ଦିଅ ସେ ଓଲ୍ହେଇ ଦେଲେ। ସେଇଠୁ ସେମାନେେ ବାହାରିଲା ଆମେ ଆଉଥରେ ଗଲୁ। ତେ କେବେ ୱଟର ପାର୍କ ଯାଇଚ? ୱାଟର ପାର୍କ ଆମେ ଥରେ ଯାଇଥିଲୁ ଯେ ସେଇ ୱାଟର ପାର୍କ ଏବେ ଫି ଗୁଡା ଟିକେ ଅଧିକ କରିଦେଲାଣି ମାନେ ଛୋଟ ପିଲା ବଡ ପିଲା ଟିକେ ଅଧିକ ପଇସା ପଡି ଯାଉଚି ନହେଲେ ବଢିଆ ମଜା ମାନେ ଜୀବନ ର ତମେ ଗୋଟେ ଏଞ୍ଜୟେମେଣ୍ଟ କରିବାକୁ ଯିବ।
ୱାଟର ପାର୍କ କେମିତି ଯିବ ତ ଘରେ ଆମେ ଚାରି ଜଣ ହେଲୁଣି ଚାରି ଜଣଙ୍କୁ ସାତଶହ ଆଠଶହ ହିସାବ କଲ କେତେ ଟଙ୍କା ହେଲାଣି
ହଁ ସେଟା ସତ କଥା।
ସେପାଇଁ କିି ମୁଁ ବାହାରକୁ ନା ଯିବା ଦରକାର ଆଉ ଚାରି ଜଣ ସାତଶହ ଆଠଶହ ମାନେ କଣ ଆଉ ରୋଜଗାର କରିବୁ ସାତଶହ ଟଙ୍କା ସେଠି ଦେଇକି ଆସିବୁ।
ହଁ କିନ୍ତୁ ଯେ ପ୍ରାୟ ଲୋକ ଯାଉଚନ୍ତି ଯାହାର ପଇସା ଅଛି।
ଯାହାର ପଇସା ଅଛି ସତ କଥା ଆମେ ଆମେ ଏତେ ଆମେ ମିଡିଲ କ୍ଲାସ ଲୋକ କ ଆମେ ଆମେ ଏତେ ପଇସା କଉଠୁ ଆଣିବା ଯିବା ପାଇଁ।
ହଁ। ନା ଆମର ସବୁ ସମସ୍ତେ ଯାଉଛନ୍ତି ବହୁତ ଥରେ ଗଲେଣି ମୁଁ ସେ ଥରେ ଯାଇଥିଲି। ଆ ଯୋଉ ଆମର ସେଇଟା କଣ ଯୋଉ କଟକ ପାଖାପାଖି କଣ ସେଇ ଜାଗା ଟା? ନଖରା ଆ ସେଇଠି ୱାଟର ପାର୍କ ଟା ମୁଁ ଯେତେବେଳେ ଜବ୍ କରଥିଲି ବାହା ହେଇନଥିଲି ସେ ତଳେ ଯାଇଥିଲି ଏବେ ମୋ ଝିଅ ଲଗେଇଚି ମାମା ଯିବା ଯିବା ହଉଚି ଯେ ଏବେ ବହୁତ ରେଟ୍ କରିଦେଲେଣି ଯେତେବେଳେ ତିନିଶହ ଟଙ୍କା ଥିଲା ହଁ ଆମର ଯୋଉ ଖୋର୍ଦ୍ଧାରେ ଯୋଉଟା ଅଛି
ହଁ।
ୱାଣ୍ଡ ୱାଣ୍ଡଲା ସେଇଟା ସେଇଟା ଟିକେ ଯିବାକୁ ଇଚ୍ଛା ହଉଚି ଯେ ମେନ କଥା ହଉଚି କଣ କର ହଁ।
ଗୋଟେ ଟିକେ ତମେ ଯିବ ଆଉ ତମ ଛୁଆ ଟା ଯିବ ନା ନାଇଁ ସେ ଛୁଆଟାର ବି ଟିକେଟ
ତାର ଟିକେ କମ୍ ବାର ବର୍ଷ ତଳକୁ ହଁ।
ଟିକେ ଜଷ୍ଟ ଟିକେ କମ ସେଇତ ଆଉ ହେଇଗଲା ତମ ଆଉ ତମେ ତମ ଯାହା ସହିତ ଯିବ ତମେ ଭଉଣୀ ଫୋଉଣୀ କି ଯିବ ତାର ବି ସାତଶହ
ମାନେ ଛୁଆଙ୍କର କେତେ ଆମର ନଅଶହ କୁ ସାତଶହ କରିଦେଇଚି ଏ ରଜ ଅଫର ଚାଲିଥିଲା ବା ରଜ ଅଫର ହେଇଥିଲା ଆମେ ବେକାର କଲୁ ଜାଣି କଲୁନି ମୋ ସାନ ଭଉଣୀ ତ ତାଙ୍କ ସ ପାଖାପାଖି ନା ସେ ଯୋଉ ଅ କୁମ୍ମାର ବସ୍ତା ସେମାନେ ଖାଲି ବୁଲିବାକୁ ଯାଉଛନ୍ତି। ଚାରି ଥର ଯାଇକି ଆଇିଲଣି ସେଠି ତାଙ୍କର ପାସ୍ ଅଛି। ଅଧା ପାସ୍ ମିଳୁଛି ଆଉ ମାନେ ଧର ତିନିଟା ଚାରିଟା ଟିକେଟ ମିଳିଗଲା ଆଉ ତିନିଟା ତମେ ନିଜେ କରିଦବ। ଆରାମ ରେ ଗଲେ ତା ଭିତରେ ବିରିୟାନୀ ଫିରିୟାନୀ ଖାଇଲେ। ପୁରା ଦିନ ଯାକ ରହିଲେ ତାପରେ କିନ୍ତୁ ସେ ପାଣି ଟା ନୁହଁ ବେଳେ ବେଳେ କହୁଛି ନା ଆଲର୍ଜି ହେଇଯାଉଛି।
ହଁ ହଁ ଯଙ୍କ ଫୁଡ୍ ।
ମୁଁ ମୁଁ କରୁଥିଲି ଆଉ କରୁନି ଯୋଉ ଝିଅ ଛୋଟ ତ। ସେ ଘରେ କେଏ ନାହାନ୍ତି ଟିକେ ଝିଅକୁ ଜଗା ଜଗି କରିବାକୁ। ଆଉ ମୁଁ ତାକୁ ଏକା ଛଡି ଦେଇ ପଳେଇଲେ ସିଢି ଫିଡିରେ କଉଠି ପଡିଯିବ ମୁଁ ସେଇ ଡରରେ ଆଉ ଯାଉନି କୋଉଠି ଛାଡି ତାକୁୁ ନନେ ମୁଁ କରୁଥିଲି।
କଉଠି ଯଵ କରୁଥିଲେ?
ମୁଁ ସଫ୍ଟାର କମ୍ପାନୀରେ ଥିଲି ମୋର ଡିଜାଇନିଂ ଇଏରେ ଥିଲେ ତ କରୁଜ ଆମର ଜଇନ। ସଫ୍ଟୟାର ଏଇ ଯୋଉ ମୁଁ କୋଡିଙ୍ଗ, କୋଡିଙ୍ଗ ଏଇଗୁଡା କରେ ତ ଡିଜାଇନିଂ କରେ। ତ ସେ କଣ କହିଲ?
କଣ ପଢିଥିଲ?
ମୁଁ କରିଥିଲି ଗ୍ରାଜୁଏସନ ମଲ୍ଟିମିଡ଼ିଆ। ଆଉ ପିଜି ଡି ସି ଏ ଏମିତି କରିଥିଲି ସବୁ।
ମ ଠୁ ଅଧିକ ପାଠ ପଢିଛ। ମୁଁ କଣ କଲେ ହବ କହିଲ? ମ ଠୁ ଅଧିକ ପାଠ ପଢ଼ିଛ ମୋର ଆଉ ପଢିବା ପାଇଁ ଇଚ୍ଛା ନାହିଁ। ହଁ ତ ମୋର କଣ କଲି କୁହ?
ମୁଁ ତ ଭାରି ଇଚ୍ଛା ଥିଲା। ମୋର ବହୁତ ଇଚ୍ଛା ଥିଲା ଟିଚରସିପ ପାଇଁ ମୋର ଗୋଟେ ଦିଦି ଟିଚର। ମୋର ବହୁତ ଇଚ୍ଛା ଥିଲା କିନ୍ତୁ ମୋର କଣ କହିଲ ମୁଁ ଜାଣି ପାରିଲିନି ସ୍କୁଲ ସବଜେକ୍ଟ କିଛି ନେଇନଥିଲି। ମୋ ସବୁ ଅଲଗା ସବଜେକ୍ଟ ହେଇଗଲା ତ ସ୍କୁଲ ସବଜେକଟ ନ ନେଲେ ମୁଁ ଟିଚରସିପି ବି ଇ ଡି ଟା କରି ପାଲିନି ମୋର ବହୁତ ମନ ଦୁଃଖ ମତେ ବହୁତ ଭଲ ଲାଗେ ପିଲାଙ୍କୁ ପାଠ ପଢବା ପାଇଁ। ମୁଁ ବହୁତ ପସନ୍ଦ ମୁଁ ଟିଉସନ ବି କରେ ପିଲାଙ୍କୁ। ଏବେ ଆଉ କିଛି କରିପାରୁନି ଟାଇମ ହଉନି ନହେଲେ ମତେ ବହୁତ ଭଲ ଲାଗେ ମତେ ବହୁତ ପାଠ ପଢେଇବାକୁ। ମତେ ବହୁତ ଭଲ
କମ୍ପ୍ୟୁଟର ଟା ଶିଖିଗଲେଣୁ କଣ କଲେ ହବ?